ହଁ ସାଙ୍ଗ କହ କଣ କରୁଚୁ? ଆବେ ଏବେ ହେଲା ଫୁଣି।
ହଁ କଣ ହେଇଥିବ ବୋଧେ।
ସଡ଼ନ ସଡ଼ନ ଗଲେ ହାରି ସଡନ ଗଲେ ହାରି ମାନେ ଏମିତି ଟିକେ ହଉଚି ଆଉ।
ହଁ ଦଶଟା ହବ କହିଲି ମେସେଜରେ।
ହୁଁ ଆଉ ତମ ଆଡେ ବର୍ଷା ପ ପବନ ଆଇଲାଣି?
ହଁ।
ହୁଁ ଆମ ପଟେ ବି ଜୋରରେ ଆସିଲାଣି ମୁଁ ମୁଁ ଭାବିଲି ଆସିବନି ବୋଧେ ଆଜି ମେଘ। କାଲି ବି ହେଲାନି ଆଜି ବି ବୋଧେ ହେ ହବନି। ଆରେ ସାଙ୍ଗ ତମ ପଟେ କଣ କଣ ସବୁ ପର୍ବପର୍ବାଣି ହୁଏ ଟିକେ କହିଲୁ?
ଆମ ଗାଁରେ ଏ ହୁଏ ନୂଆବର୍ଷକୁ ଆମ ଗାଁ ଠାକୁରଙ୍କ କତିରେ ହୁଏ। ଆଉ ତାପରେ ଦୋଳ ହୁଏ। ଏମାନେ ଦେଖେ ଆମ ଗାଁ ଠା ଠାକୁର ଯୋଉ ରହିଲେ ମାଙ୍କ କତିରେ ଯୋଉମାନେ ସକାଳେ ଯୋଉ ଆମର ରୁହେ ଯୋଉ ନୂଆବର୍ଷ ଓଡ଼ିଆ ନବବର୍ଷ ଯୋଉ ଦିନ ଚଉଦ ଏପ୍ରିଲରେ। ଚଉଦ ଏପ୍ରିଲରେ ଆମର ମାନେ କିଛି ଦୋକାନ ଦୋକାନ ପଡେ ହେଲା ତାପରେ ସବୁ ଆସନ୍ତି ତାପରେ ବଳି ଫଳି ପଡ଼େ। ତାପରେ ଠାକୁରଙ୍କୁ ପୂଜା କରନ୍ତି ତାପରେ ଯୋଉ ବଳି ପଡ଼ିଥିବ ଦେଶ ଘଞ୍ଚ ଦେଶ ବୁଦା ସେରାକୁ ତାପରେ ନେଇକି ଏ ନିଲାମ ଡାକନ୍ତି ବୁଝିଲୁ ତାପରେ ସେଇ ଠାକୁରଙ୍କ କତିରେ ହୁଏ ପୁଣି ଥରେ ମକର ସଂକ୍ରାନ୍ତି ତାପରେ ସେ ମ କର ସଂକ୍ରାନ୍ତିରେ ସେମିତି ତାରେ ସେଇଭଳିଆ ପୂ ଜା ପର୍ବ ହୁଏ କିନ୍ତୁ ମକର ଚାଉଳ ଦିଅନ୍ତି କିନ୍ତୁ ବଳି ବଳି ପଡ଼େନି। ଆଉ ଆମ ଗାଁରେ ଦୋଳ ହୁଏ। ହୋଲି ଦୋଳ ଯୋଉ ଦୋଳକମାନେ ଆମ ଗାଁରେ ଯେତକ ରହିଲେ ସେମାନେ ଦୋଳ କରନ୍ତି ଠାକୁର ରାଧାକୃଷ୍ଣ କରନ୍ତି ତାପରେ ବିମାନରେ ଠାକୁର ବସିକିନି ବୁଲାନ୍ତି ଏନ୍ତି ସବୁ ବସନ୍ତି ଆଉ। ତମ ଗାଁରେ କଣ ପର୍ବ ହୁଏ?
ଆମ ଗାଁରେ ଦଣ୍ଡନାଟ ହୁଏ ଏଠି ଠାକୁର ଆସନ୍ତି ମାନେ ଏ ଆସନ୍ତି। ନା ବିଷୟରେ ସବୁ କଥା ଛୋଟ ବଡ କି ସବୁ କଥା କୁହନ୍ତି। ଛୋଟ ବଡ ଯେ ଯିଏ ବି ଛାଡ ମାନେ ଅଧିଆ ପଡିଥାନ୍ତି ତାଙ୍କ କଥା ବି ବୁଝି ଯାଆନ୍ତି। ମକର ସଂକ୍ରାନ୍ତିରେ ହୁଏ। ଯାତ୍ରାବେ ଗୋଟେ ଛୋଟ ଯାତ୍ରା ଏବେ ହୁଏ ଭଲ ଲାଗେ ଦେଖିବା ପାଇଁ ବୁଲିବା ପାଇଁ। ହଉ ଆଉ ସେମିତି ବେଳେ ବେଳେ ନାଚ ପଡେ।
ଉଁ ଆଉ ରଜ ମହୋତ୍ସବ ହୁଏ ନା ନାଇଁ?
ହୁଁ।
କଣ ହୁଏ ଟିକେ କହ।
ଅ ହିତ
ଉ ହୁଁ।
ଆରେ ରଜ ମହୋତ୍ସବରେ ଏଇ ମେଚେ ସାର ଦୋଳି ପଡେ ଆଉ ସେଠି ଭଲ ଲାଗେ ଖେଳିବା ପାଇଁ। ଆଉ ଇଏ କଣ କହିଲୁ? ଆଉ ଭଲ ଲାଗେ ଟିକେ ଦୋଳ ସମସ୍ତେ ଆସନ୍ତି। ଏମିତି ହୁଏ ଆଉ। ହଁ ତମ ପଟେ?
ଆଉ କଣ ପର୍ବ ଭ
ହୁଁ ନାଇଁ। ହଁ ହବନି।
ହୁଁ ହୁଁ।
ଆଉ ଆଉ କଣ ସକାଳୁ ଆଜି ଖାଇ
ସେରାତ ଖାଇଛି ଆଉ କଣ କରିଆ ମାଛ ଫାଛ ଖାଇଛେ ଆଉ।
ଶୁକ୍ରବାରଟାରେ ମାଛ?
ହୁଁ।
ବହିଲୁ।
ମୁ ଗଲେ ଏ ଭୁବନ ଯିବ।
ହୁଁ ଯିବି। ରଜ ରଜ ପରେ ଯାଇକି ଯିବୁ ଆଉ।
ହଉ।
ତମ ଆଡ଼େ ତମ ଆଡ଼େ ମେଘ ପବନ ଜୋରେ ଆସିଲାଣି ନା?
ହଁ ପରା ମେଘ ବହୁତ ଜୋରେ ଆସିଲାଣି।
ହୁଁ ଆମର ତ ଟିକେ ଟିକେ ଘଡ଼ଘଡ଼ି ବି ମାରିଲାଣି।
ପଡ଼ିଯିବ।
ହଁ ମା ତ ଘଡ଼ଘଡ଼ି ଟିକେ ଟିକେ ମାରୁଛି।
ଆମ ଆଡ଼େ ଘଡ଼ଘଡ଼ି ମାରିନି ଯେ ବର୍ଷା ହେଇଛି ଆଉ ବର୍ଷା ଉଠେଇଛି ଆଉ।
ରେ ବର୍ଷା ଉଠେଇଛି।
ହୁଁ ବରା ହବ ତାହେଲେ
ହବ ବୋଧେ କାଇଁ ମତେ ତ ଲାଗୁନି କାଲି ଦେଖୁଛୁ ବର୍ଷ
ପର୍ବ ପଡ଼େ କହିଲୁ?
କଣ?
ହ୍ୟାଲୋ ବର୍ଷା ଋତୁରେ କଣ ପର୍ବ ପଡ଼େ କହିଲୁ? ବର୍ଷା ଦିନେ କଣ ପର୍ବ ପଡ଼େ?
କାଲି ତ ରଥଯାତ୍ରା ରଥଯାତ୍ରା ର
ରଜ।
ଥଯାତ୍ରା ହଁ ରଜ ଏତେ ନୁହେଁ ରଜ ଟା ମୋ
ଗଣେଶ ପୂଜା। ଆଉ ଜା ଗଣେଶ ପୂଜା ହୁଏନି
ପଟେ ଦଶ ଦଶହରା ତମ ପଟେ ହୁଏ ନା ନାଇଁ?
ହଁ ଭୁବନରେ ତ ଦଶହରା ଫେମସ।
ଆଉ କଟକ ଫଟକ ଯାଅ ନା ନାଇଁ ଦଶହରା ଦେଖିବାକୁ?
ନାଇଁ ଯାଉନି ତୁ?
ନାଇଁ ମୁଁ ଯାଇନଥିଲି ଗୋଟେ ବର୍ଷ ଛୁଆ ଦିନେ କୋଉ ଗୋଟେ ବର୍ଷ ଯାଇଥିଲି ଦେଖିବା ପାଇଁ।
ଓ ହୋ। ତମ ଗାଁ ରେ ଗଣେଶ ପୂଜା ହୁଏ?
ଆମ ଗାଁରେ।
ହାଲୋ। ହୁଁ ତମ ଗାଁରେ
ଆମ ଗାଁରେ ହଁ ହୁଏ ପା ପାଞ୍ଚଟା କଣ ପା ହଁ ହୁଏ।
କଣ କେତି ହୁଏ?
ଆମ ଗାଁରେ ହୁଏ। ଆମ ଗାଁରେ ହୁଏ ଦଶରା ଏଇ ଯୋଉ ଇଏ ହୁଏ ପାଞ୍ଚଟା ଇଏ ପଡେ। ଆମ ଗାଁରେ ପାଞ୍ଚଟା ଇଏ ହଉ ପା ପାଞ୍ଚ ଟା ମେଢ ପଡେ ଭଲ ଲାଗେ ଦେଖିବା ପାଇଁ ବହୁତ ଭଲ ହୁଏ ଦେଖିବା ପାଇଁ।
ହୁଁ ହୁଁ।
ଆଉ କଣ ଆଉ କେମିତି କଣ ମାମା ହରିଆ କେମିତି କଣ
ହୁଁ ଭଲ ଅଛନ୍ତି।
ହୁଁ ବାବା ଅଛନ୍ତି ଘରେ ଶୋଇଲେଣି।
ହୁଁ ହୁଁ ଆଉ ତମ ପୁଅ ହରିକା।
ହେଇ ଯାଇଚି। ବସିଚି ଏଠି ଏଡିଟିଙ୍ଗ କରୁଚି। ତୁ ଏଡିିଟିଙ୍ଗ କରିବୁ।
ନାଇ ମତେ ଏଡିଟିଙ୍ଗ ଆସିନି ରେ।
ଶିଖିବୁ।
ନା ମଁ ତାକୁ ମୁଁ ମୁଁ ଖାଲି ଭିଏନ ରେ କେମତି ଭିଡିଓ ଟା ଏଡିଟି କରନ୍ତି ସେଇଟା କେବଳ ଶିଖିଚି।
ଭିଏନ ଟା ପୁରା ବେଶିକ ହେଇଯାଉଚି।
ହଁ ସେ ବେଶୀ
ଏଣ୍ଟବ ଦବୁନୁ ମାନେ ଶିଖିବ ଅ ଶୀଘ୍ର ଟିକେ ଆଡଭାନ୍ସ ତାକୁ ଯିବୁ ତା ପରେ ପ୍ରୋ ଆଉ।
ହୁଁ।
ନା ଜାମ କରୁଛୁ ଏଡିଟିଙ୍ଗ ଚାରି ପାଞ୍ଚ ଜଣ ମିଶିକି
ଭଲ। ଏଡିଟିଙ୍ଗ ବି ଟିକେ ଟିକେ ଶିଖିବା କଥା ମ
ଯାହା ହେଲେ ସାଇଡରେ ଟିକେ ଶିଖିଥିଲେ ଗୋଟେ ପ୍ରକାରେ।
ହୁଁ। ହଁ ଯୋଉ
ତୁ ଫଟୋ ଏଡିଟିଂ କରି ପାରୁଚୁ?
ହଉ ଆଉ।
ଉଁ ଉଁ ମୋ ପାଖରେ
ନାହିଁ ଫଟୋ ଏଡ଼ିଟିଂ ସହଜ।
ହଉ କରିବି।
ହଁ ପରା ଶିଖିବୁ ସବୁ ସହଜ ହେଇଯିବ।
ଆମ ପଟେ ପଖ୍
ହୁଁ ଭିଡିଓ ଏଡିଟିଂ ନା କରୁଥିଲ ନା କଣ? କମ୍ପ୍ଲିମେଣ୍ଟ କିନ୍ତୁ ଫଟୋ ଏଡ଼ିଟିଂ ଟାରେ ଏତେ କମ୍ପ୍ଲିମେଣ୍ଟ ନୁହଁ। ସହଜରେ ଶିଖିପାରିବୁ ହଁ ତା ଭିତରେ କଅଁ କହୁଚୁ?
ନା ମ ନା ଯା ଦେଖିବୁ ଦେଖିନି। ପଚାରୁଚି ଚୁଲ ମା ମା ପଚାରୁ ହୁଁ। ଆମ ପଟେ ଧୀରେ ଧୀରେ ମେଘ
ହୁଁ ଆମ ଆଡେ ଅନ୍ଧାର କରିକି ଅନ୍ଧାର ପୁରା।
ଆମ ଅରେ ପକେଇଲା ଜୋରେ।
ଏରିଆଡ଼େ ଅନ୍ଧାରିଆ। ହୁଁ ହୁଁ।
ଅ ହଁ।